ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କର ଚନ୍ତି ବନ୍ଧୁ ଭଲ ଅଛନ୍ତି? ଆଉ ହଁ ବନ୍ଧୁ ଦୁଃଖେ ସୁଖେ ଚାଲିବା କଥା ଚାଲିଚି।
ଆଧିଆ ଠିକ ଅଛି ତ?
ହଁ, ହଁ ବନ୍ଧୁ। ଠିକ ଠାକ ଚାଲିଛି ତ ଏବେ ବର୍ତ୍ତମାନ। ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି କଣ ଅଛି ଏବେ?
ହଁ ସେମତି ଉଁ, ଏ ପାଗ ଗ ଟିକଏ ଉଁ, ଉଁ, ବର୍ଷା ପାଗ ହେଇଗଲାଠୁ ଟିକେ ଥଣ୍ଡା ଥଣ୍ଡା ହେଇଯାଇଚି ଆଉ।
ଆପଣଙ୍କର ଦେହ ତ ସଦାବେଳେ ଅସୁସ୍ଥ ଆଉ କଣ କରିବା। ଏଁ, ଆପଣଙ୍କୁ ସିଏ ଆପଣଙ୍କୁ ଖାଇବା ଠିକରେ ନେ ଟାଇମ୍ ଠିକ୍ ସମୟରେ ନ ଖାଇଲେ ଖାଇବାରେ ଅବହେଳା କଲେ ଆପଣଙ୍କୁ ହେଇଯାଏ ଆମର ଇଏ ହେଇଯିବ ପେଟ ଖରାପ ହେଇଯାଉଛି। ଆ ଆପଣଙ୍କର ବାନ୍ତି ଫାନ୍ତି ହେଇଯାଉଚି। ଆଉ ଏପଟେ ପୁଣି ଆ ଆପଣଙ୍କର ପାଣି ପିଇବାରେ ଯଦି ଅବହେଳା କରିବେ ସେଥିରେ ଦେହ ଅସୁସ୍ଥ। ଆପଣ ଟିକେ ଦେଖିକି ରୁହନ୍ତୁ ଦେହର ଯତ୍ନ ନେଇକି ରୁହନ୍ତୁ।
ହଁ ଟିକେ ରହିବା। ଟିକେ ରଖ ରଖୁନି ଆଉ ଦେହର ଯତ୍ନ ଟିକେ ରଖୁନି ଆଉ। ରଖିବା ଆପଣ କହିଲେଣି ରଖିବା ଏଥର।
ହଁ ଆଉ ମୁଁ କହୁଛି ଆପଣ ନେ ରଖିବା କଥା ଆପଣ ଯେହେତୁ ଆପଣଙ୍କର ଏତେ ଘନିଷ୍ଠ ବନ୍ଧୁ ନା ମୁଁ। ଆପଣଙ୍କ ଦେହ ଅସୁସ୍ଥ ହେଲେ, ମୋତେ କଣ ଭଲ ଲାଗିବ?
ଆଚ୍ଛା।
ଦୁଃଖ ଅନୁଭବ କରିବି ମୁଁ।
ଆଚ୍ଛା ବନ୍ଧୁ, ଆପଣ ଯୋଉ ସହରରେ ଭୁବନେଶ୍ଵରରେ ରହୁଛନ୍ତି। ମୁଁ ଶୁଣୁଛି ସେ ଟି ଝିଅମାନଙ୍କୁ ଟିକେ ଉଁ, ଭଲ ବ୍ୟବହାର କରୁନାହାନ୍ତି। କି କଣ ଝିଅମାନେ ଉଁ, ସୁରକ୍ଷିତ ନୁହଁ, ସତ କି ମିଛ?
ଆଜ୍ଞା ଶତ ପ୍ରତିଶତ ସତ ବୋଲି ମୁଁ କହିପାରିବିନି। କାହିଁକି ନା ଯେତିକି ଦିନ ହେଲାଣି ମୁଁ ରହିଲିଣି ଅ, ମୁଁ ଯଦି କହିପାରିବି ଅଶୀ ପ୍ରତିଶତ ସେଇଟା ସତ। ଆଉ କୋଡିଏ ପ୍ରଶି ପ୍ରତିଶତ ସେଇଟା ଝିଅ ମାନଙ୍କର ଭୁଲ ଥାଏ। ହୁଁ
ହୁଁ ସେଇଟା ବି ମୁଁ ଶୁଣିଛି କି ଝିଅ ମାନେ ବି ତାଙ୍କର ମାନେ ଶୁ ଖଳିତ ଭାବରେ ସିଏ ରହୁନାହାନ୍ତି ତାଙ୍କୁ ଯୋଉଟା ସିଏ ତା ଙ୍କ ସଂସ୍କାର ଯୋଉଟା ସେ ସେଇଟାକୁ ଭୁଲି ଯାଉଛନ୍ତି। ଉ ଯାହା ପିନ୍ଧିବା କଥା ତାକୁ ନ ପିନ୍ଧିକି ମାନେ ଇଏ ଡ୍ରେ ପୋଷାକ ପିନ୍ଧୁଚନ୍ତିଇ ଯେମିତି ପୁଅ ମାନେ ଖରାପ ନଜରରେ ଦେଖି
ମାନେ ତାଙ୍କର ସ୍ଵାଧୀନତାକୁ ଜାହିର କରିବା ପାଇଁ, ସ୍ଵାଧୀନତାକୁ ଦଖଲ କରିବା ପାଇଁ ସେମାନେ ଭାବୁ ଚନ୍ତୁଇ କି ଆମେ ଆମ ସଂସ୍କୃତିକୁୁ ଭୁଲିଗଲେ। ଆମେ ଆମେ ସ୍ଵାଧୀନତା ପାଇ। ପାରିବୁ ଆଉ କିଛି, କିଛି ଅଛନ୍ତି ଝିଅ ମାନେ ଯୋଉମାନେ ସ୍ଵାଧୀନତା ପାଇସାରିଛନ୍ତି। ଆଁ କାହା। ଉପରେ ନିର୍ଭର ନୁହନ୍ତି। ଆତ୍ମ ନିିର୍ଭରଶୀଳ ଅଛନ୍ତି। ସେମାନେ କେତେ ଦୂରକୁ? ମାନେ ନିଜ ପରିବାରକୁୁ ବି ସେମାନେ ପଛରେ ପକେଇ ଦଉଛନ୍ତି। ଠିକ ଅଛି। ସେମାନେ। ନିଜ ପରିବାର କୁ ସେତିକି ଇଏ ଭଲ ପାଉନାହାନ୍ତି। ତିସେଇ ପରିବାରକୁ ସମ୍ମାନ ଦଉନାହାନ୍ତି। ଆ ତାଙ୍କ ପୁଅ ଯୋଉ ତାଙ୍କର ଯୋଉ। ଅ ଯେତେ ପିତାମାତା ଗୁରୁଜନ ଅଛନ୍ତି, ସେମାନଙ୍କୁ ସମ୍ମାନ ଦଉନାହାନ୍ତି। ଯୋଉଟା ଠିକ ନୁହଁ।
ଆଜ୍ଞା। ଠିକ କହିଲେ।
ଏଇଠି, ଭୁବନେଶ୍ଵରରେ ଆମର, ସେଇୟା ହିଁ ହଉଛି। କି, ଝିଅ ମାନେ ଆତ୍ମନିର୍ଭରଶୀଳ ହେଇଯାଉଛନ୍ତି। କାହିଁକିନା ଆମର। ଭୁବନେଶ୍ଵର ରେ ହଉଛି କଣ ଅ ବ୍ୟୟବହୁଳ ଜାଗା ଟା ଏଇଟା ହେନା। ବ୍ୟୟ। ସବୁବେଳେ ମାନେ ଆମେ ଯେତେ ବି ମାନେ ସବୁଆଡେ କାମ କରିବାକୁ ଆମକୁ ସୁବିଧା ସୁଯୋଗ ଅଛି। ସେଇ ସ୍ଵାଧୀନତା ଟା ଅଛି। ଝିଅ ମାନେ। ହଁ, ଆମେ ଯୋଉ ବାଟରେ ଚାହିଁ। ହେଲେ ଆମେ ନିଜର ରୋଜଗାର ଆମେ କରିପାରିବୁ। ନିର୍ଭର ମାନେ ଆତ୍ମନିର୍ଭରଶୀଳ ହବା ପାଇଁ। ସବୁ ପ୍ରକାର ସୁବିଧା ଅଛି। ସେଥିପାଇଁ, ଏଠି ଟିକେ ଅସୁବିଧା। ବୁଝିଲେ? ଆଉ ଅଧିକ ରାତିରେ ଫେରିବା। ଅଧିକ ଅ ମାନେ ଅଧିକ ପୁଅ ମାନଙ୍କ ସହିତ।
ତାମାନେ ଆପଣ। ଙ୍କ ଆପଣଙ୍କ କହିବା ମାନେ, ନିଜ ସୁର ସୁରକ୍ଷିତ ନିଜ ହାତରେ।
ନିଜ ସୁରକ୍ଷା ନିଜ ହାତରେ। ଆଜ୍ଞା। ଝିଅ ହୁଅନ୍ତୁ, ପୁଅ ହୁଅନ୍ତୁ। ସିଏ ଯିଏ ବି ହୁଅନ୍ତୁ।
ନିଜେ ନିଜକୁ ସୁରକ୍ଷା ଦେବେ।
ଆଜ୍ଞା। ଆଉ ସେମାନେ ଯଦି ନ ଯେ ଜାଣି। କି ସେମାନେ ଯଦି ଏମିତି ଅସୁବିଧା କରିବେ, ତାହେଲେ କଣ, ସେଇଟା ଭଲ କଥା କି? ଆଉ ସେ ଖରାପ କଥା। ଆମର କଣ କରିବା? ଆମର ବିଜ୍ଞାନ, ବିଜ୍ଞାନ କହୁଛି। ବିଜ୍ଞାନ କେତେ ଆଗକୁ ବଢିକି। ପଳେଇଲାଣି? ହେଲେ ବି ଆମର ଦେଖନ୍ତୁ ଅସୁବିଧା କେତେ ପଛରେ ମାନେ ଆମର କେତେ ଅସୁବିଧାରେ ଆମେ ସମ୍ମୁଖୀନ ହଉଛନ୍ତି ହୁଁ
ଉପାୟ ନେ
ଆଉ ଏବେ ତ ଆମର ବିଦ୍ୟାଳୟରେ ପାଠ ପଢା ପଢି ହଉଛି ଆପଣ ବହି ଦେଖିଲେଣି ତ ବହିରେ କଣ କଣ ସବୁ ଆସିଲାଣି ପିଲାମାନେ ସବୁ କଣ କଣ ପାଠ ପଢୁଛନ୍ତି।
ଠିକ୍ କହିଲେ। ସେଇଟା ଦେଖୁଥିଲି। ମୁଁ, ବି ମଧ୍ୟ। ପିଲାଙ୍କୁ ପାଠ ପଢ଼ାଉଛି। ତ, ମୁଁ ଦେଖିଥିଲି। ହୁଁ କହିଲି କଣ ଏମିତି ସବୁ ପିଲାମାନଙ୍କୁ ନଷ୍ଟ କରିଦବା। ପାଇଁ। ଉ ସବୁ ଏଇ ସବୁ ଜିନିଷ। ପାଠ ପଢା ଭିତରେ ଏଇ ସବୁ ଜିନିଷ ଥାଏ।
ଯୋଉ ଜିନିଷ ରେ ଧ୍ୟାନ ଦବା କଥା, ସେଥିରେ ଯଦି ସେମାନେ ଧ୍ୟାନ ନ ଦେବେ
କଣ ଅଛି? ତ ସେଟା ସମସ୍ତଙ୍କର ଦବା ଉଚିତ କି, ଯୋଉମାନେ ଚାହୁଁଚନ୍ତି ସେମାନେ ତାଙ୍କର କରିବେ। ଆଗରୁ ସେ ଜିନିଷ ନଥିଲା। ଏବେ, ତାକୁ ଯୋଡିବାରେ କଣ ଅଛି?
ସେଇ ଆଉ ସେ ହଁ ସେ ସେଥିରେ ବି ସେଥିରେ ଲାଗିଛି ତାଙ୍କୁ ଅ ଦିଆ ହେଇଚି ତାଙ୍କୁ ସେତିକି ଦଣ୍ଡ ଦିଆହେଲା ଯୋଉମାନେ ସବୁ ବହି ବାହାର କରିଥିଲେ ତାଙ୍କୁ ଦିଆହଇଚି ଦଣ୍ଡ ଦିଆ ହେଇଚି ହେଇପାରେ କିନ୍ତୁ ଯୋଉ ଗୋଟିଏ ବର୍ଷ ଆପଣ ଏଇଆ କଲେ ସେ ପିଲାଙ୍କର ତ ଭବିଷ୍ୟତ ନଷ୍ଟ ହେଲା ନା, ଗୋଟେ ବର୍ଷ ହଉ ପଛେ ପିଲାଙ୍କର ଭବିଷ୍ୟତ ତ ନଷ୍ଟ ହେଇଗଲା ନା।
ହଁ।
ଏହା ହଉଚି କଥା ଆଁ।
ଏବେ ଜାଣିଛନ୍ତି ନା ଯୋଉ ସରକାର ଆମର ଉଁ ନିୟମ କରିଛନ୍ତି କି ଯୋଉମାନେ ଏ ନା ନାଁ ଲେଖଉଛନ୍ତି ବିଦ୍ୟାଳୟରେ କି ହଉ କି ମହାବିଦ୍ୟାଳୟରେ ହଉ ତାଙ୍କର ନା ଲେଖଇଲେ ପଇସା ପଇସା ନଉନାହାଁନ୍ତି। ସେ ବିଷୟରେ କିଛି ଜାଣିଛନ୍ତି?
ଆଛା ବିନା ମୂଲ୍ୟରେ ସୁଲଭ ମୂଲ୍ୟରେ
ସୁଲଭ ମୂଲ୍ୟରେ‌ ଏଁ ଏଥର ଲାଗୁ ହେଇଯାଇଛି। ମୁଁ ଦେଖିଥିଲି ଲାଗୁ ହେଇଯାଇଛି ସେ ଟା ଏଇଟା ନେଇଛନ୍ତି ଯୋଉ ଆପଣଙ୍କୁ କଣ ଲାଗୁଛି?
ସିଏ ଯୋଉ ଏଇ ପଦକ୍ଷେପ ନେଇଚନ୍ତି ବହୁତ ବଢିଆ କରୁଛନ୍ତି, ଆଉ ବହୁତ ଭଲ ବି କଲେ। ଏଇ ଜିନିଷ ଟା କରିକି ଠିକ କରିଛନ୍ତି କାହିଁକିନା ଆମ ଆମ ହିସାବରେ ଲୋକମାନେ ସମସ୍ତେ ସେତିକି ତାଙ୍କ ପାଖରେ ନଥାଏ ସେ ତିକି ଦକ୍ଷତା ସେମାନଙ୍କ ପାଖରେ ନଥାଏ।
ଯୋଉଁମାନେ ଚାହିଁଲେ ବି ସେ ପାଠ ପଢି ପାରନ୍ତିନି।
ହଁ ସେଇଟା ହଉଚି କଥା। ଆପଣ ଆପଣ ଆମର ରାସ୍ତାରେ ଖାଲି ଗାଡି ଗୁରାକ ଯାଉଛନ୍ତି ଯେ କୁହନ୍ତୁ କୁହ କୁହନ୍ତୁନି।
ସେଇ ତ ଗାଡି ଯିବା ପାଇଁ ମାନେ ଏବେ ଯେତିକି ସୁବିଧା ସେତିକି ଅସୁବିଧା ସ ମାନେ ଯେନ୍ତି ଆମର ରାସ୍ତା କାମ ହେଇକି ବଡ଼ ବଡ଼ ରାସ୍ତା ହେଇକି ଏବେ ଗଛକୁ କାଟି ଦଉଛନ୍ତି। ତ ଆଗୁରୁ ସେତିକି ସୁବିଧା ନଥିଲା ତ ଲୋକମାନେ ଭଲରେ ରହୁଥିଲେ। ଆମର ଏବେ ଆମେ ଗଛ ଟିକେ ଗରମ ଘରେ ହେଲେ
କି ଏଇଠି ଗଛ କାଟିକି ବନଉଛନ୍ତି ସବୁ, କିଛି ବି ସବୁ ବଡ ବଡ ହଉ କଳକାରଖାନା ହଉ ସେ ଯାହା ହଉ ହ ସବୁ ବନେଇ ଦଉଛନ୍ତି କଣ ଦର କାର ତମର ଗଛ କାଟିକି ଏମିତି କରିବା।
ଆଉ ଗୋଟେ ପଟୁ ସୁବିଧା ହେଲେ ଗୋଟେ ବଡ ଗୋଟେ ପଟୁ ବଡ ଅସୁବିଧା ହେଇଯାଉଚି।
ସେଇଟା ପରା ବୁଝୁନାହାନ୍ତି, ସବୁ ଜାଣିକି ବି ସେମାନେ ଏମିତି ଅସୁବିଧା କରାଇଲେ ଆଉ କି କଣ କରିପାରିବ ଗଛ ଲ ମାନେ ଲ କାଟିବା ଯେତିକି ସହଜ। ସେଇଟା ଗୋଟେ ଗଢିବା ସେତିକି କଷ୍ଟ ବୋଲି କେହି ବୁଝିପାରୁନାହାଁନ୍ତି। ହୁଁ ଆଉ କିଛି ବ
କଁ କରିବା ଲୋକମାନଙ୍କ ଚିନ୍ତାଧାରାକୁ ତ ଆମେ ବଦଳେଇ ପାରିବାନି, ଆମେ ଯେତିକି ପାରିବା ସେତିକି କରିପାରିବା।
ହଁ ମୁଁ ଆପଣ ଆପଣଙ୍କ ଗାଁ ରେ ଦେଖ ଦେଖନ୍ତୁ ମୁଁ ଆପଣଙ୍କ ଗାଁକୁୁ ଯେତିକି ଯାଇଛି ଆପଣଙ୍କ ଗାଁ ରେ ମତେ ପୁରା ମାନେ ବୃକ୍ଷମୟ ଲାଗେ, ଆପଣଙ୍କ ଗାଁ ଧୁରରୁ ଦେଖିଲେ ଲାଗେ ଯେମିତି ଗୋଟେ ଜଙ୍ଗଲଟିଏ ହେଲା। ମତେ ବହୁତ ଭଲ ଲାଗେ ସେଇ ଯୁ ଆପଣଙ୍କ ଗାଁ ର ଯୋଉ ଚା ଚତୁପାର୍ଶ୍ଵ ମତେ ବହୁତ ଭଲ ଲାଗେ ଚାରିଆଡେ
ମୁଁ ଗାଁରେ ଟିକେ ହଁ। ଆଗରୁ ତ ଆମେ ଯୋଉ ଜାଗାରେ ରହୁନୁ ଆମର ଏପଟେ ତ ଆ ଆମେ ଆଗରୁ ଗାଁ ଭିତରରେ ରହୁଥିଲୁ ଏବେ ଗାଁ ଫା ପ୍ରଥମକୁ ପଳେଇ ଆସିଛୁ। ଗାଁ ମୁଣ୍ଡରେ ରହୁଛୁ ତ ଆଗରୁ ଆମେ ଗାଁ ଭିତରେ ରହୁଥିଲୁ। ଏଇଗୁଡା ଯୋଉଠି ରହିଛୁ ଏଗୁରା ପୁରା ଜଙ୍ଗଲ ଥିଲା। ଟୋଟାଲି ଗୋଟେ ବି ଘର ନଥିଲା କି କିଛି ନଥିଲା। ଏଠି ଜଙ୍ଗଲରେ ଥିଲା ଯେତେବେଳେ ଆମ ବାପା ମାନେ କୁହନ୍ତି ଆମେ ଶୁଣିଛୁ କି ସେମାନେ ଜ ଗଲ ଦେଇକି ପାଠ ପଢିବାକୁ ବିଦ୍ୟାଳୟ ଯାଆନ୍ତି। ତ ଗାଁ ଭିତରେ ସେମାନେ ରୁହନ୍ତି। ଉଁ ଯେତେବେଳେ ଉଁ ସାପ ହଉ କି ଏଠି ବଡ ବଡ ଜନ୍ତୁ ବି ରୁହନ୍ତି। ତାକୁ ବି ସେମାନେ ଉଁ ପାର କରିକି ସ୍କୁଲ ପାଠ ପଢିବା ପାଇଁ ଯାଆନ୍ତି। ଏ ତାପରେ ଗୋଟେ ଉଁ ଅଳ୍ପ ଅଳ୍ପ ଲୋକ ଆସିକି ଗଛ କୁ ମାନେ କିଛି କିଛି ଗଛ ହାଣି କି ଘର କଲେ ଘର କରିବାରୁ କିଛି ଲୋକ ଆସିକି ଏପଟେ ବାସ କରୁଛନ୍ତି।
ହଁ ସେଇଟା ଭଲ ଆଉ। ଆଉ ମୁଁ ଶୁଣିଛି ଆପଣଙ୍କ ଗାଁ ରେ ପର୍ବପର୍ବାଣି ବି ବହୁତ ବଢିଆ ରେ ଖୁସି ପୁରା ଆମେ ଆନନ୍ଦ। ରେ ମାନନ୍ତି ସବୁ ପାଳନ୍ତି।
ଆମର ଯେମିତି ରଜ ଅ ଜାଣିଥିବେ ଆମର ରଜ ହେଲେ ଆମର ଗାଁ ରେ ଏ ଦୋଳି ଲଗାନ୍ତି। ଆମର ଉଁ ଗାଁ ରେ ଘରେ ଘରେ ବୁଲ ରଜ ପର୍ବ ଆମର ଜାଣିଛନି ଆମ ରଜ ପର୍ବ ଟା କେତେ କେତେ ଆମର ଓଡିଆ ମାନଙ୍କର କେତେ ଉଁ ଆଁ ଖୁସି ଲାଗେ ଆମର ସେ ପର୍ବଟା ଆସିଲେ ତିନି ଦିନ ଧରି ଆମେ ପିଠା କରିକି ଖାଇବା, ଅଳତା ଲଗେଇବା ଝିଅ ମାନେ ଏ ଉଁ ମ ଏନ୍ ନୂତନ ପୋଷାକ କରିକି ପିନ୍ଧିବେ। ଆଉ ସମସ୍ତଙ୍କ ଘରକୁ ପଡିଶା ଘରକୁ ଯିବେ। ଆ ପ୍ରଣାମ କରିବି ସମସ୍ତଙ୍କୁ ଗୁରୁଜନ ମାନଙ୍କୁ।
ତ ଅଷ୍ଟମୀ ବହୁତ ବଢିଆରେ ପାଳନ କରାଯାଏ। ଆମେ ଅଷ୍ଟମୀରେ ଆପଣଙ୍କ ଗାଁକୁ ଆମେ ଯାଇକି ଏମତି ଭ୍ରମଣ କରିଥିଲୁ ମନ୍ଦିର ମାନଙ୍କରେ ଯାଇକି।
ଆମ ଗାଁ ଗ୍ରାମରେ କେମତି ଲାଗିଥିଲା ଆପଣଙ୍କୁ?
ମତେ ତ ଆପଣଙ୍କ ଗାଁ ବହୁତ ଭଲ ଲାଗେ ଆନନ୍ଦ ଲାଗେ। ଏକଦମ ବହୁତ ବଢିଆ ଲାଗେ, ହଁ ଆଉ ସେଦିନ ଆପଣଙ୍କର ଆଉ ଆପଣଙ୍କର ଯୋଉ ଗ୍ରାମ ଦେବତୀଙ୍କର ପ୍ରତିଷ୍ଠା ହୁଏ। ବହୁତ ବଢ଼ିଆ ଭାବରେ ସେଇଠି ସଜ ମାନେ ସଜାନ୍ତି।
ହଁ ଆମ ଗାଁ ଲୋକଙ୍କର ମାନେ ଭାଇଚାରା ମାନେ ଭଲ। ତ ସିଏ ଯୋଉ କାମଟା କରିବେ ସମସ୍ତେ ମିଶିକି କରନ୍ତି। ଭଲରେ କରନ୍ତି ସେ ଚାହାନ୍ତି ଉଁ ଆମ ଗାଁ ରେ ଯୋଉ ଜିନିଷ ଟା ହଉ ଭଲରେ ହଉ।
ହଁ ହଁ ସେଇ ଜିନିଷ ରଖିବା ବି ଭଲ ଖରାପ ନୁହେଁ ସେଇ ଜିନିଷ ରଖିବା ବହୁତ ଭଲ। ଆପଣଙ୍କ ଗାଁ ରେ ସେଥିପାଇଁ କି ନା ଆପଣଙ୍କ ଗାଁରେ ଲୋକମାନେ ସବୁ ମାନେ କଣ ଖୁସିରେ ଯେ କୌଣସି ପର୍ବ ହଉ ସେମାନେ ଖୁସିରେ ସବୁ ପାଳନ କରନ୍ତି।
ଆପଣଙ୍କ ଗାଁର, ପିଲା ମାନେ ବି ବହୁତ ଭଲ। ସେତିକି ଆଜ୍ଞା!
ଆଉ, ମୋର ଟିଏ ମା ଡାକୁଚନ୍ତି।
କେ ମା ଡାକିଲେଣି ଏପଟେ। ମୁଁ କରିବି ଆଉ, ମୁଁ କିଛି ସମୟ ପରେ କରୁଛି ଆଜ୍ଞା। ଆଜ୍ଞା, ହଉ ହଉ।